ହ୍ୟାଲୋ, ସାର୍ ନମସ୍କାର।
ନମସ୍କାର, ନମସ୍କାର।
ସାର୍ ଭଲ ଅଛନ୍ତି?
ହୁଁ ହୁଁ।
ଆଉ କଣ ଖବର?
ଖବର କଣ ବର୍ଷା ତ ସକାଳୁ ଚାଲିଚ ବଡ ବିରକ୍ତି ଲାଗୁଚି ଘରୁ ବାହାରି ହଉନି, ଲାଇନ୍ ଫାଇନ ନଥିଲା ଏବେ ଆଇଲା।
ଆମର ତ ରାତିରୁ ବର୍ଷା ଚାଲିଚି ଏଇ ଲଘୁଚାପ ଟା ହେଇଯାଇଚି ତ। ସେଇଥିପାଇଁ ଆଉ ଆଉ କେଦିନ ହବ କେଜାଣି?
ହବ ଏଇ ଆରବ ୱେକ ଟା ପୁରା ବର୍ଷା ଅଛି।
ଆର ୱିକ ଟା ପୁରା ନାଇଁ କି?
ଇଏବା ପୂର୍ବ ଏପଟେ ହେଇଚି ତ ଇଏଟା
ହ
ସେଇଥିପାଇଁ। ଆପଣଙ୍କର ବର୍ଷା ହୁଉନି କି? ହ୍ୟାଲୋ। ହ୍ୟାଲୋ।
ଓହୋ, ତ
ହୁଁ, ମୁଁ କହିଲି ଆପଣଙ୍କ ଆଡେ ବର୍ଷା ହଉନି କି?
ବହୁତ ବର୍ଷା ହଉଛି ଆଜ୍ଞା ରାତିରୁୁ ହଉଛି ଯେ ଆଉ ମାନେ କମିବାର ନା ନାହିଁ। ମାନେ ଘରୁ ତ ବାହାରିବା ପରିସ୍ଥିତି ନାହିଁ।
ଉଁ, ହୁଁ ହୁଁ।
ଏ ଠାକୁର ରହିଲ ଅନସନ ଘରେ ଗୁଳୁଗୁଳି ହବା କଥା, କିନ୍ତୁ ଇଏ ବର୍ଷା ତ ହେଇକି ଥଣ୍ଡା ପକେଇଦେଲାଣି।
ନା ନା ଗରମ ଟିକେ ଅଛି ନାହିଁ ନୁହଁ, ଗରମ ଅଛି କିନ୍ତୁ ସେଟା ଇଏ ହଉଛି ହୁଁ ଗରମ ନାଇଁ କାଇଁ। ଫ୍ୟନ୍ ବନ୍ଦ କରିକି ବସିଲେ ଗରମ ଲାଗୁଛି ଗରମ ଲାଗୁନି କାଇଁ।
ଅଁ, ହଁ। ଆଉ ସେଇଆ କଣ ହେଲାଣି?
ନାଇଁ କାମ ସାରୁଛି ଖାଇବା ପିଇବା ହବ।
ଓହୋ, ଆଉ ରୋଷେଇ ଆଜି?
ରୋଷେଇ ଭେଜ୍ ତ ଆଜି ଭେଜ୍ ହବ।
ଅଁ, କାଇଁ ଶନିବାର ଖାଆନ୍ତିନି ବୋଧେ?
ନା ଶନିବାର ଆଇଁଷ ଖାଏନା।
ଆଚ୍ଛା, ଆଚ୍ଛା ହଁ ସକାଳୁ ଚା ଫା ପିଆ ହେଇଥିବ ଆଉ।
ହଁ ଚା ପିଆ ହେଇଛି, ଆଜି ଟିକେ ବର୍ଷା ପାଇଁ ଟିକେ ଡେରିରେ ଉଠିଲି ଆଜି ଆଉ ବାହାରକୁ ଯାଇ ହେଇନି ଟିକେ ଆଉ ଟିକେ ପରେ କାମ ସାରିକି ଟିକେ ଯିବା ପଡିବ କାମ ଅଛି।
ଆଚ୍ଛା, ଆଚ୍ଛା। ଉଁ, ନା ଗରମ ଟା ଯୋଉ ରେଟ୍ ରେ ହଉଥିଲା, ଏ ବର୍ଷା କିନ୍ତୁ ଆକ୍ଚୁଲି ରେ ଟିକେ ଥଣ୍ଡା ପକେଇ ଦେଲା।
ଆଁ, ବର୍ଷା ଟା ଏବେ ଉଁ, ହେଇନଥିଲା କାଳ ବୈଶାଖୀ କିନ୍ତୁ ହବା କଥା ହଉନ ଥିଲା, ସୁପର ଏଲିନୋ ହେଇଥିଲା ତାପରେ ଏ ଯୋଉ ବର୍ଷା ଟା ହେଲା ଟିକେ ହାଲକା ଫୁଲକା ଥଣ୍ଡା ଆସିଲା ଆଉ।
ହଁ କାହିଁକି ନା ଇଏ ବର୍ଷ
ପୁଣି ଗରମ ହବ ନିଉଜ୍ କହିଥିଲା।
ହୁଁ, ନା ନା ବ- ସେଟା ତ ହବ ସତ କଥା, ଗରମ ତ ହବ ନିଶ୍ଚୟ। ଦେ-ବର୍ଷା ଟା ଲଘୁଚାପ ଟା କେତେ ଦିନ କରିବ କେଜାଣି? ଅତ୍ୟଧି
ଲଘୁଚାପ ପା କହୁଛି ଏଇ ୱିଇକ୍ ଟା ଅଛୁ, ହୁଁ, ହୁଁ।
ହେଲେ ବି ସହିହବନି।
ହୁଁ, ହୁଁ।
ଏ ଭଳିଆ କଥା ଆଉ କଣ, ତାହେଲେ ଆପଣଙ୍କର ଆଜି ସାଧା ନାଇଁ?
ହୁଁ, ଅନ୍ୟ ଆଡେ ତ ବନ୍ୟା ଫନ୍ୟା ହେଲାଣି କଣ ନ୍ୟୁଜ୍ ଦେଖୁଥିଲି କୁଆଡେ ସବୁ ବନ୍ୟା ହେଲାଣି କୁଆଡେ ସବୁ।
ବନ୍ୟା ହେଇଗଲାଣି? ଉଁ, କାଇଁ ବନ୍ୟା ଫନ୍ୟା କାଇଁ ମୁଁ କାଇଁ ଜାଣିନି ସେ ସବୁ ନିଉଜୁ, ତ ହେଇଥିବ ବର୍ଷା ଟା ବି ପାଞ୍ଚ ଦିନି କଣ୍ଟିନ୍ୟସଲି ଚାଲିଚି।
ଇଏ ଓଡିଶାରେ ନୁହଁ ବାହାର ଦେଶ ଏ ଯୋଉ ରାଜ୍ୟରେ।
ହଉଥୁବ ଆଉ
ଉଁ, ହୁଁ, ଉପର ମୁଣ୍ଡରେ ବର୍ଷା ହେଲେ ତଳ ମୁଣ୍ଡରେ ବନ୍ୟା ହବ ନା।
ଏ ତ ବର୍ଷା ଟା ନା ବର୍ଷା ଟା ବି ଟିକେ ସ ପିସେଣ୍ଟ ଦରକାର, ନହେଲେ ଏ ଯୋଉ ଫସଲ ଫସଲ ଗୁଡା ଚାଷ ଫାସ ଏ ଗୁଡାକ ବି ସବୁ କିଛି ହେଇପାରିବନି ସ
ଏ ମାସ୍ ସେ ଆଗରୁ ହବା କଥା ନା, ରଜ ବଳୁକୁ ବୁଣା ବୁଣି ହୁଏ। ଅକ୍ଷୟ ତୃତୀୟାରେ ଗପ୍ ପୂଜା ହବ। ରଜ ବଳୁକୁ ବୁଣା ବୁଣି ହେଇଯାଇଥିବ। ତା'ପରେ ହଉଛି, ଯୋଉମାନେ ଇଏ କରିବା କଥା। ଉଁ ତଳି ରୋଇଆ କଥା ସିଏ ତାଙ୍କର ଅଲ୍ ରେଡି ସେ ଅନୁସାରେ ବ୍ୟବସ୍ଥା କରିଥିବେଁ। ଏ ଜୁଲାଇ ମାସ ହେଲା ମାନେ ହଳ ହବ। ହଳ ହେଇକି ଅଁ ତଳି ରୁଆ ହବ। ଦୁନିଆ କଥା ହବ। ଆ-ଆଉ-ଉଁ ଇଏ କି ବର୍ଷା ଇଏ ପାଣି ରେ କଣ ହବ? ତଳି ପାଇଁ ଅଧିକା ପାଣି ଦରକାରେ। ଆଉ ବିଲରେ ପାଣି ରହିଲେ, ସେଟା ସେ ଅନୁସାରେ--ଅନୁସାରେ-ଏଁ ହଳ ହବ, ମାଟି ଟା ଇଏ ହବ। ଇଏ ତଳି ରୁଆ ହବ। ବର୍ଷା ଇଏ ଯୋଉ ବର୍ଷା ହଉ ଚି ଇଏ ଛାଡିଯିବ ଆର ସପ୍ତାହକୁ। ଖରା ଡହ ଡହ ହବ, ତଳି ମରିଯିବ।
ହଁ, ହଁ ସେଇ
ଆ ଲାଭ କଁ? ଏ ବର୍ଷ ମରୁଡି ହବନି?
ହଁ, ବର୍ଷା ୟଦି ନହେଲେ ହବ। ଅରୁଡି ହବ। ଶୀତ କଣ କରିବ, ଏ ବର୍ଷ କେଜାଣି? ଗତବର୍ଷ କିନ୍ତୁ ଶୀତ କରିଥିଲା।
ଏ ବର୍ଷ ଖରା ହେଲା ଜୋର୍ ବର୍ଷା ହେଲୁ୍ନି। ଶୀତ ସେମିତିଆ ହବ ଆଉ। ଶୀତ ଯୁଆଡେ କ ଗଛ ବେଶୀ ସିଆଡେ ଶୀତ ବେଶୀ। ଯୁଆଡେ ଗଛ ନାହିଁ, ଶୀତ କମ୍ ରହିବ।
ହଁ-ଅ ଆଡ୍ ସବୁ ତ ଆଜକାଲି ତ ସବୁ ଗଛପଛ କାଟି ପକେଇଲେଣି। ଆଉ ଶୀତ କାହିଁ କୋଉଠି, ଆଉ ହଉଛି?
କେନ୍ଦୁଝର, ଅନୁଗୁଳୁ ଝାରସୁଗୁଡା, ସମ୍ବଲପୁରୁ, ରାଉଲକେଲା, ସେପଟେ ଏରିଆ ସବୁ ଯିବେ, ଶୀତ ଥରେଇବ।
ଖ-ଖରା ଯେମିତି ଥରାଏ। ଶୀତ ସେମିତି ଥରାଏ।
ହଁ।
ଆଉ ଏପଟେ-ଏଁ କାଇଁ, କଟକ, ଭୁବନେଶ୍ଵର କାଇଁ, ଜାଣିପାରୁନି କେତେବେଳେ ଖରା ବରଂ ଜୋର୍ ହଉଛି। ଶୀତ, ବର୍ଷା କାଇଁ? କାଳବୈଶାଖୀ ତ ହଉନି ଆଉ-ଉଁ।
କାଳବୈଶାଖୀ ଆଉ କାଇଁ! ଏ ବର୍ଷ ସେମିତିଆ କାଳବୈଶାଖୀ ହେଇନି।
ଉ, ନା।
କାଳବୈଶାଖି ନହେଲେ ଯୋଉ ଭଳିଆ ହବା କଥା, ଯୋଉ କାଁ ଭାଁ ଗୋଟେ ଅଧେ ହେଇଛି-ଇ ସିଏ ଟିକ୍ କେ ଯାହା ସେଇ ଗୋଟେ ଅଧେ ହେଇଚି। ସେମିତି କାଳବୈଶାଖୀ ଏଥର ସେଭଳିଆ ହେଇନି। ଗତ ବର୍ଷ କିନ୍ତୁ, ହେଇଥିଲା। ଭଲ କାଳ ବୈଶାଖୀ ହେଇଥିଲା।
ଗତ ବର୍ଷ ନୁଉଁ-ଉଁ ଦୁଇ ହଜାର ତେଇଶି ବେଳେ, ଚବିଶ ବେଳେ କିନ୍ତୁ ହେଇଥିଲା କଣ? ତିନି ମାସ ମନେସର, ଆଉ ଏବେ କାଇଁ ଏବେ ଆଉ ନା। ବହୁତ ପରିବର୍ତନ ହେଲାଣି। ଏବେ ହଉନି ହଉନି ଗୋଟ୍ ଟେ ଯୋଉ ମାସରେ ଥରେ ଗୋଟେ କରିବ, ପୁରା ଏକଦମ୍ ଅନ୍ଧାର କରିଦଉଛି।
ହଁ, ସିଏ ପୁରା ଅଧିକ ହବ। ସେଇଟା ହଇରାଣ ବା
ଗଛ ଫଛ ଭାଙ୍ଗିକି ପଡ଼ୁଚି ଲାଇନ୍ ନାହିଁ ପାଣି
ମୁଁ ଏଇତ ଏଇ ଲାଇନ୍ ଆମରବିତ ଲାଇନ୍ ନଥିଲା ହେରାବିତ ଗୋଟେ ରା ତିରୁ ବର୍ଷା କାଲି ପର ଦିନ ଆଡ଼ୁ ଯାଇ ଟିକେ ଟିକେ ପାଗ ଖୋଲିଥିଲା ଆଜି
ସିଏ ଏବେଟିକେ ଯୋଉ କଣକି ବର୍ଷା ହେରା ନୂଆ ନୂଆ ହେଲେ ସବୁ ଫଲ୍ଟ ଫଲ୍ଟ ହବ ସବୁ ତାଙ୍କ ଶଙ୍କ ଫଙ୍କ ଫାଟି ଟିବ ସେଟିକେ ସବୁ ଚେଞ୍ଜ ଚାଞ୍ଜ ହବ ଇଏ ଏଇନା ବର୍ଷାଟା ଆରମ୍ଭ ହେଲାନା ଇଏ ପନ୍ଦର, କୋଡ଼ିଏ ଦିନି ଟିକେ ଦବାପାଇଁ ଟାଇମ୍ ଲାଗିବ ତାପରେ କନଷ୍ଟାଣ୍ଟ ଲାଇନ୍ ରହିବ।
ହୁଁ ଏରା ସବୁ ଟାଇମ୍ ଲାଗିବ। ଆଉ ସେଇଭଳିଆ ଆଉ ନା ବର୍ଷାଟା ଟିକେ ଛାଡ଼ି କିନ୍ତୁ ଖରାଟାବି ଟିକେ କଣ୍ଟିନ୍ୟୁସଲି ଏତେ ବର୍ଷା ହେଲା ବେଳକୁ ଲୁଗାପଟା ଶୁଖିବନି ଇଏସବୁ ଭାରି ଟେନ୍ ଘରୁ ବାହାରି ହବନି।
ଇଏତ ବର୍ଷା ଦିନେତ ଏଇଭଳିଆ ହୁଏ ତଏବେ ଆହୁରି କାହିଁକି ବର୍ଷା ଆଗରୁ ଯୋଉ ଭଳିଆ ଟାଇମ୍ ରହୁଥିଲା ଟୋଟାଲି ଖରା ମୁହଁ ଦେଖାଦବ ନାଇଁ। ଏଠିତ ଆହୁରି ଚଳୁଛି। ଆଜିକାଲି ମେସିନ୍ ସୁବିଧା ହେଇଗଲାଣି ଲୋକ ସଫାକରି ଦଉଚନ୍ତି ଶୁଖେଇ ଦଉଛନ୍ତି ଆଉ।
ହଁ ସଫା କରିକି ଶୁଖେଇଦେଲେ ଆ ଫ୍ୟାନ ଦେଖେଇଦେଲେ, ସରିଗଲା, ଶୁଖିଗଲା ହେଇଗଲା।
ସେଥିରେ ଗନ୍ଧ ହବ ଉସୁମୁଳିଆ, ଉସୁମୁଳିଆ ସେ ସବୁ କାନ୍ଥ, ବାଡ଼, ଝରକା ସବୁଠି
ହଁ, ହଁ ସେଇଆ ସବୁ ହୁଏ ଆଉ। ନହେଲେ ଆଉ ଖରା ଦିନେ ସଫିସିଏଣ୍ଟ ଖରା ଦରକାର୍ ବର୍ଷା ଦିନେ ସଫିସିଏଣ୍ଟ ବର୍ଷାବି ଦରକାର୍। ସବୁ ଜିନିଷ ଟିକେ ସଫିସିଏଣ୍ଟ ଦରକାର୍ ଆଗରୁ ଯାଇ ଏସବୁ ହଉ ଥିଲା ଆଉ ଏବେ ଆଉ ସେସବୁ ଆଉ ଏତେ ନାହିଁ କିନ୍ତୁ ଏବର୍ଷ ବର୍ଷାଟା ପୁରା କମି ଦେଇଚି କାଇଁ ବର୍ଷା ଏବ ବର୍ଷ?
ହୁଁ, ହୁଁ।
ସେଇଆ ଆଉ।
ଏଇତ ସରିଗଲା, ସରିଗଲା ଆଜି ହେଇଗଲା ହୋଉଚି ଶନିବାରେ ଆର ଶନିବାର ପାଖରୁ ଆଉ ବର୍ଷା ହବକି ନାଇଁ କି ଗୁରୁବାର, ଶୁକ୍ରବାର ପାଖରୁ ଆଉ ବର୍ଷା ହବକି ନାଇଁ ତା ପରେ ଗରମ ହଉଚି ଲୋକ ରହିପାରିବେନି।
ଟା ମଙ୍ଗଳ, ବୁଧ ଯାଏ କଣ୍ଟିନ୍ୟୁ କରିପାରେ ମଙ୍ଗଳ ମଙ୍ଗଳ, ବୁଧ ଯାଏ କଣ୍ଟିନ୍ୟୁ କରିବ କିନ୍ତୁ ତାପରେ ସିଆଡ଼କୁ ହୁଏତ ଟିକେ ହାଲକା କରିଦବ। ଏତେଟା କଣ୍ଟିନ୍ୟୁ ନକଲେବି ହାଲକା କରିଦବ ହୁଁ।
ହୁଁ।
କିନ୍ତୁ କରିବ କରିବନି ନୁଆ ସେଇ ଯୋଉ ଟିକେ ହାଲକା କରିବ ଟିକେ ପାଣି ଖରା ଟାଇପର କରିଦବ ସେଇଟା ଗୁଳୁଳି ହବ ଖାଲି।
ହୁଁ। ତାପରେ ରଥଯାତ୍ରା ଅଛିନା ଅନସୁ ରଥଯାତ୍ରା ବେଳୁ
ଆଉ ହୁଏ ଟିକେ ବାହୁଡ଼ାରେ। ହୁଁ ସେଇଟା ଖରା ଗୁଳୁଗୁଳି ହୁଏ ବାହୁଡ଼ାରେବି ଟିକେ ବର୍ଷା ହୁଏ। ଗୋଟେ ଗୋଟେ ବର୍ଷ ବାହୁଡ଼ାରେ ବର୍ଷା ହୁଏ।
ବର୍ଷା ଦରକାର୍ ଏମିତି ବର୍ଷା ହେଲେ ଲୋକ ଟିକେ ଭଲରେ ଇଏ ହେବେ।
ହଁ। ଆଉ ପୁରା ଖରା ଇଏ ହେଲେ ବି ର ଭାତ୍ରାରେ ସେ ବର୍ଷା ହଉ ଖରା ହଉ ଲୋ କ ଭିଡ ହବା କଥା ଭିଡ ହୁଏ। ଆଉ ଥରେ
ଦେଖିଆ? ଏଇଭଳିଆ ବର୍ଷା ହେଲେ କୋଉଠି ଯାଇହବ। ରାସ୍ତାରେ ଗାଡି ଚଲେଇବାକୁ ଡର ମାଡୁଚି।
ହଁ ନାଇଁ ବର୍ଷା ଆଜି କିନ୍ତୁ ଟିକେ ବେଶୀ ହଉଛି ବର୍ଷା ଟା ଆଜି କିନ୍ତୁ ଯୋଉ ବର୍ଷା ଟା ହଉଛି ଘରୁ ବାହାରି ହଉନି। ବହୁତ ଜୋରସୋ ବର୍ଷା ଟା ହଉଛି ସେ କଣ୍ଟିନିୟସଲି ପୁରା ଲଗେଇ ରଖିଛି ନା ସେଥିପାଇ କି ପ୍ରୋବ୍ଲେମ ହୋଉଛି। ଆ ଟିକେ ନା କମିଲେ ଗୋଟେ କଣ ବାହାରିବେ କି କଣ କରିବେ।
ହୁଁ ହୁଁ ହୁଁ।